ହାଲୋ। ହାଲୋ ଭାଇ ନମସ୍କାର। ହାଲୋ।
ହାଲୋ।
ହାଲୋ।
ଆଜ୍ଞା ନମକା
ନମସ୍କାର। କଣ କରୁଛନ୍ତି?
ଏମିତି
ମୁଁ ବସିଛି ଥଣ୍ଡା ପବନ ଖାଉଥିଲି ବାହାରେ।
ବହୁତ ଗରମ ହଉଛିି ନା?
ଆ ହଁ।
କଣ କି କଣ?
ଆମ ପଟେ ପ୍ରବଳ ଗରମ। ବର୍ଷା ନାହିଁ ତ ଗରମ ପ୍ରବଳ ହଉଛି। ହଁ।
କାହିଁ ଗଛ ପତ୍ର ନାହିଁ।
ଅଛି ଯେ କିନ୍ତୁ ସେତେ ନାହିଁ। ଗଛପତ୍ରର ଅଭାବ।
ଆଚ୍ଛା ଆଚ୍ଛା। ମୁଁ ଖାଇଥିଲି
କଣ କହିଲେ?
କଣ ଖାଇଥିଲେ ହ୍ୟାଲୋ।
ମୁଁ ଖାଇଥିଲି ଭାତ ଖାଇଥିଲି। ହ୍ୟାଲୋ।
ହ।
ଭାତ ତରକାରୀ ଶାଗ ଭଜା ପୋଟଳ ଭ
ଆହୁରି
ଆପଣ କଣ ଖାଇଥିଲେ?
ତାହେଲେ ଭଲ ଭଲ ଆମେ ସେଇ ପଖାଳ ଭଜା ଭଜି ଏଇଗୁଡା ଖାଇଥିଲୁ ଆଉ। ଖରା ଦିନ ଆଉ କଣଟା ଖାଇବୁ?
ଖରାକୁ ତ ପଖାଳଟା ଭଲ ଆଉ ଯୋଉ ପ୍ରକାରିଆ ଗରମ ହଉଛି ପଖାଳ ଭା ତ ଖାଇବା କଥା ହଁ।
ଆଚ୍ଛା।
ପଖାଳ ଖାଇବା କଥା। ହଁ। ପଖାଳ ସହିତ କଣ କଣ ଖାଇଥିଲେ?
କଣ ଖାଇବୁ ସେଇ ଭେଣ୍ଡି ଭଜା ଆଳୁ ଭଜା। ପଖାଳ। ଏମିତି ଆଉ ଆଉ କଣ ଖାଇବା ଗାଁ ଗହଳି ଲୋକ ତ?
ହଁ ଭେଣ୍ଡି ଭଜ ଭେଣ୍ଡି କଣ ବାରିରେ ହେଇଥିଲା ନା କିଣିକି ଆଣିଥିଲେ?
ନାଇଁ ମ ବାରିରେ ହେଇଥିଲା ବାପ ସବୁ ଫସଲରୁ ଅଳ୍ପ କରିଛି ସେଥିରୁ ଖାଇଚାଲିଛୁ।
ଭଲ ଦେହ ପାଇଁ ଭଲ ଘରୋଇ ଖାଦ୍ୟ ହ୍ୟାଲୋ। କହିଲି ଦେହ ପାଇଁ ଭଲ ଘରୁ ମାନେ ବାଡିରୁ ସବୁ ଦିପ୍ରହରେ ରେ ଏମିତି କିଛି ନାହିଁ ଗରମ ତ ପ୍ରବଳ ହଉଛି ଘରେ ରହିବା କଥା ଖାଲି।
ଗରମରେ ଘରେ କେମିତି ରହୁଛନ୍ତି ଘ ସବୁ ତ ତାତି ଯାଉଥିବ ଏତେ ଗରମ ରେ ତିରିଶ ଚାଳିଶ ଡିଗ୍ରୀ ଉପ ଉପରେ ରହୁଛି ସବୁଳେ ଟେମ୍ପରେଚର
କଣ କରିବା ଆଉ ଗରିବ ଲୋକ ଘରେ ରହିବା କଥା ଆଉ କୁଆଡେ ଯିବୁ?
ଲାଇନ୍ ଠିକ୍ ରହୁଛି ତ?
କଣ କରୁଛୁ? ହଁ ରହୁଛି କଟୁଛି ଏମିତି ହଉଛି ଆଉ।
ଗରମ ହେତୁ ଛାତ ଉପରେ ବସିକି ଥଣ୍ଡା ପବନ ଖାଉଛୁ। ଆଉ କଣ କରିବା।
ହଁ ସେମିତି ଆଉ ଆସ୍ତେ ଆସ୍ତେ ପବନ ହଉଛି ମୌସୁମୀ ତ ଆସିନି ବର୍ଷା ଦେଖା ନାହିଁ
ତ ବର୍ଷା ହେଲେ ଟିକେ ଥଣ୍ଡା ହୋଇଯାଆନ୍ତା
ହଁ। ବର୍ଷାର ଦେଖା ନାହିଁ ବର୍ଷାର ଆଗମନ ଜମା ନାହିଁ।
ଟୋଟାଲ ହିଁ ବର୍ଷା ହିଁ ହଉନି ମୌସୁମୀ ଆସିଲେ ରଜ ପାଖେ ଲାନି, କିନ୍ତୁ ବର୍ଷା ନାହିଁ ବର୍ଷା ହେଲେ ଟିକେ ଥଣ୍ଡା ହୁଅନ୍ତା
ହଁ ବର୍ଷା ପକେଇବା କଥା ପ୍ରବଳ
ହଁ। ଘର ଦ୍ଵାରା ଛାତ ଉପରେ ବି ତାତି ଯାଉଥିବ।
ହଁ ଲାଇନ୍ ବି ଠିକ୍ ସେ ରହୁନି। ତାପରେ ଆମର ଏପଟ ଭୋଲଟେଜେ ଲୋ ଭୋଲଟେଜେ ପ୍ରୋବ୍ଲେ ରହୁଛି କଣ କରିପାରିବ ଏ
ହଁ। ଆଉ ଆପଣ କଣ ଏକା ବସିଛନ୍ତି ନା କିଏ କିଏ ଅଛନ୍ତି ଆଉ?
କଣ କହିଲେ?
ତ ପବନ ଆସ୍ତେ ଆସ୍ତେ ପବନ ସେ କଷ୍ଟ
ହଁ ଆଉ ଘର ଲୋକ ସବୁ କଣ କରୁଛନ୍ତି?
ପ୍ରସି ସିରିଏଲ ସେଗୁଡ଼ାକ ଆଉ।
ହଁ ଟିଭି ଦେଖିବା କ ରୋଷେଇବାସ ହବନି କି?
ରୋଷେଇବାସ ସରିଲାଣି ମ ରୁଟି ଭଜା ଭଜି ସବୁ ଶେଷ। ଖରା ଦିନ ଲାଗି ଜଲ୍ଦି ରୋଷେଇ ସାରି ଦେଉଛନ୍ତି। ଆଉ ଖାଇବି ଲାଇନ
ସେଇ କରୁଛନ୍ତି ନା ଗ୍ୟାସ ରେ?
ରୁଛୁ ଆମ ଚୁଲିରେ ଗାଁ ଗହଳି ଲୋକ ଗ୍ୟାସ ଏତେ ବ୍ୟବହାର କରୁନୁ କାହିଁକି ନା ଗ୍ୟାସ ର ରେଟ୍ ଏବେ ଯେମିତି ବଢିଲାଣି ହୋ ହୋ ହେଇକି କେତେ ଗ୍ୟାସ୍ କିଣିବୁ କିଣିବୁ ସେ ଫୁଣି ଚାଳିଶି ଦିନ ପଇଁଚାଳିଶ ଦିନ ଗୋଟେ ଲାଗେ ଏ ଗ୍ୟାସ ଗ୍ୟାସ ବି ଠିକ ରେ ମିଳି ପାରୁନି ତ ସେଇଥୀପାଇଁ ଚୁଲିର ବ୍ୟବସ୍ଥା ଅଛି କାଠ ଗା ଯୋଗାଡ଼ କରି ଆଣି ସେଇଥିରେ ରୋଷେଇବାସ କରି ଖାଉଛୁ ଆଉ।
ହଁ ହଁ ଗାଁ ଗହଳିରେ ତ କାଠ ମିଳିଯାଉଥିବ ସହଜରେ ଆଉ। ଗ୍ୟାସ ର ସେତେ ଆବଶ୍ୟକ ନଥିବ।
ପାହାଡ଼ ଏକା ଅଛି ତ ସେଇଠୁ କାଠ ସଂଗ୍ରହ କରି ଉଁ ହେଇଯାଉଛି ଆଉ।
ହଁ।
ତ ଆ ଆପଣ ନିଜେ ରୋଷେଇ କରି ଖାଉଛନ୍ତି ନା ଘର ଲୋକ ରୋଷେଇ କରୁଛନ୍ତି?
ନାଇଁ ଘର ଲୋକ ରୋଷେଇ କରୁଛନ୍ତି ମୁଁ ବି କରୁଛି ବେଳେବେଳେ। ନିଜେ ରୋଷେଇ ଶିଖିବା କଥା। ହଁ ସେମିତି ଆଉ। ସବୁବେଲେ କରୁଚି ଆଉ
ତ ଯୋଉ ଭାତ ଡାଲି ସବୁ ହେଇଯାଉଚି ହଁ ସେମିତି ଆଉ
ନିଜେ ରୋଷେଇ କରିବା ଶିଖିବା ଟା ଆବଶ୍ୟକ।
ତ ଏଇ ରୋଷେଇ ବାସ ରେ ଡାଲି ହୋ ସବୁ କରିଦଉଚନ୍ତି।
ହଁ।
ତାର ରେସିପି କେମିତି କଣ ହଉଚି।
ଡାଲି ମୁଗ ଡାଲି କରିବେ ଯଦି ଡାଲିଟା ଟାକୁ ପ୍ରଥମେ ଧୋଇଦେବେ ତାପରେ ଚୁଲିରେ ହଉ କି ଗ୍ୟାସେ ହଉ ପାଣି ବସେଇଦେବେ ଡେକ୍ଚିରେ ହେଉ କି କରେଇରେ
ଆଚ୍ଛା।
ସେଥିରେ ପାଣି ଗରମ ହେଲା ପରେ ଡାଲି ପକେଇବେ ଯଦି ପରିବା ପକେଇବା କଥା ପକେଇବେ ଆଳୁ ବାଇଗଣ ଟମାଟୋ ଯାହାବି ପକେଇବା କଥା ତାକୁ ସିଝେଇ ଦେବେ ସିଝି ଗଲା ପରେ ତାକୁ ପିଆଜ ଫୋ ସୋରିଷ ଶୁଖିଲା ଲଙ୍କା ଏମିତି ଦେଇକି ତେଲରେ ଫୁଟେଇଦବେ ଆଉ ଫୁଟେଇଦଲା ପରେ ତ ହେଇଯିବ ଡାଲି ଆଉ।
ଏତ ସାଧା ଡାଲି ହେଇଗଲା ଆଉ ଏ ଯୋଉ ମସ ମସଲା ଘାଣ୍ଟ ସେଗୁଡ଼ାକ ଯେଉଁ ହଉଛି ସେଗୁଡ଼ା କିଛି।
ସେଇଗୁଡାକ ହେଲେ ସେଇ ସବୁ ପରିବା ଡାଲି ଫାଲି ସବୁ ସିଝା ହବ ତାପରେ ଯାଇକି ମସଲା ଟାକୁ ଯେମିତି କଷା ହେଉଚି ତେଲ ପିଆଜ ଅଦା ରସୁଣ। ସେଇଥିରେ ମସଲା କୁ କଷେଇକି ଘଣ୍ଟା ଘାଣ୍ଟି ଦେଲେ ହେଇଯିବ ମସଲା ତରକାରୀ ଆଉ। ଭଲ ଲାଗିବ ଖାଇବାକୁ ମସଲା ଟା କିନ୍ତୁ ଦେହକୁ ଭଲ ନୁହେଁ।
ହଁ ସେ ଖରା ଦିନକୁ ବି ବହୁତ ଖରାପ ମସଲା ମସଲି ଖାଇଲେ ଏ ମାନେ ପେଟ ରୋଗର ସମସ୍ୟା ଦେଖାଯିବ। ତାପରେ ଅଂଶୁଘାତ। ଜଳୀୟ ଅଂଶ ପ୍ରୋବ୍ଲେମ ରହୁଛି ଖରା ଦିନେ ତ ସେଇଥିପାଇଁ ମସଲା ମସଲି ବି ବେଶୀ ଖାଇବା କଥା ନୁହଁ। ଭଜା ଭଜି ପୋଡା ପୋଡି ଏଗୁଡା ଖାଇଲେ ଭଲ।
ହଁ ପଖାଳ ଭାତ।
ଆଚ୍ଛା।
ଗରମ କୁ ଆଉ କିଛି ରୋଷେଇ କରିବାକୁ ବି ଇଚ୍ଛା ହଉନି।
ତ ଯୋଉ ଶାଗ ହକା ଯୋଉ କହୁଥିଲେ ସେଇ ଶାଗ ହକା କଣ କିଣିକି ଆଣୁଛନ୍ତି ନା ବାରିରେ ହଉଚି।
ନାଇଁ ବାରିରେ ହଉଚି।
ନିଜେ ବାରିରେ କରୁଚନ୍ତି।
ହଁ ଖାଇବା ପାଇଁ ବାରିରେ ଶାଗ ଲଗା ହଉଚି।
ହୁଁ ତ କୋଉ କୋଉ ଶାଗ କଣ ଏମିତି କଣ କରୁଚନ୍ତି।
ଶାଗ ଶାଗ କୁ ତ ଶାଗ ଅଛି ଖଡା ଶାଗ, କୋଶୁଳା ଶାଗ। ସଜନା ଶାଗ। ମଦରଙ୍ଗା ଶାଗ ଏମିତି କି ବହୁତ ପ୍ରକାର ଶାଗ ଅଛି। ଯୋଉ ଶାଗ ଖାଇପାରିବେ ସମସ୍ତଙ୍କ ବାଡ଼ିରେ ତ ପ୍ରାୟ ସଜନା ଶାଗ ରହୁଉଛି।
ତ ସବୁ ମୁହୂର୍ତ୍ତରେ ମିଳିଯାଇପାରୁଥିବ ଶାଗ ଆଉ।
ହଁ।
ତ ପଖାଳ ଭାତକୁ ଶାଗ ସବୁଠୁ ବେଷ୍ଟ ଖାଦ୍ୟ।
ହଁ ସେଇଟା ତ ଖରା ଦିନେ ପ୍ର ଭଲ ଖାଦ୍ୟ। ଖରା ଦିନେ ଖାଇବା କଥା ପଖାଳ ଭାତକୁ ଶାଗ ଭଜା।
ଖରା ଦିନ ପାଇଁ ତ ପଖାଳ ଆମର ମୁଖ୍ୟ ଖାଦ୍ୟ, ତାପରେ ଓଡିଶାର ପଖାଳ ହଉଛି ମୁଖ୍ୟ।
ହଁ।
ସବୁ ବାହାରେ ଦେଶ ବିଦେଶରେ ମଧ୍ୟ ପଖାଳ ଖାଉଛନ୍ତି କାହିଁକିନା ଖର୍ ଅତିଶୟ ଖରା ଲାଗି
ହଁ
ପେଟ ଥଣ୍ଡା ପାଇଁ ପଖାଳ ଖାଇବା ନିହାତି ଆବଶ୍ୟକ, ଯେକୌଣସି ଲୋକ୍ ଲୋକ କାମ କରିବା ପାଇଁ ବାହାରକୁ ହେଉ କିମ୍ବା ଘରେ ହେଉ ସକାଳୁ ଉଠିଲା ମାନ୍-ଅ-ଅ ମାତ୍ରେ ଓଡିଆ ଲୋକଙ୍କର ପଖାଳ ହଉଛି ନିହାତି ଦରକାର, ସେଇଥିପାଇଁ ତ ଆମର ପଖ୍ ପଖାଳ ଦିବସ ରୂପେ ମଧ୍ୟ ଗୋଟିଏ ଦିନକୁ ଆମେ ପାଳନ କରୁଚେ।
ହଁ।
ଏମିତି ସବୁ ଚାଲିଛି ଆଉ।
ହଁ ପଖାଳ ଦିବସ ବୋଲି ସେମିତି କିଛି ପାଳନ ପାଳନ ତ ହଉଛି କିନ୍ତୁ ସବୁଦିନ ଆମ ପାଇଁ ପଖାଳ ଦିବସ।
ହ-ଅ-ଅ ସେଇଟା ତ ଓଡିଆ ଓଡିଶା ଲୋକଙ୍କ ପାଇଁ ସବୁଦିନ ଆଉ ଘରେ-ଏ-ଏ ଘରେ କିଏ କିଏ ଆଉ ରହୁଛନ୍ତି?
ଘରେ-ଏ-ଏ ବାବା ବୋଉ ଜେଜେବାପା ଜେଜେମା ସାନ ଭାଇ ସାନ ଭଉଣୀ ଏମିତି ରହୁଛନ୍ତି।
ଆଉ ସମସ୍ତିଙ୍କ ଦେହ ଭଲ ଅଛି? ବାବା କଣ କରୁଛନ୍ତି?
ବାବା ମିସ୍ତ୍ରୀ କାମ କରୁଛନ୍ତି।
ଆଚ୍ଛା, ତ ଏଇ ଯୋଉ ମାନେ ବିଲଡିଙ୍ଗ ହେରିକା ତିଆରି କଣ ସେଇ କାମ?
ହଁ-ହଁ
ମାମା କଣ କରୁଚନ୍ତି?
ସିଏ ଏମିତି ଘର କାମ, ଆଉ କଣ କରିବେ?
ଆଉ ଜେଜେ ବାପା ଜେଜେମାଆ?
ହଁ ସିଏ-ଏ-ଏ ବ ବୁଢା ହେଇଗଲେଣି ବୟସ ହେଇଗଲାଣି।
ଆଚ୍ଛା, ସେ ଏପଟ ସେପଟ ବସା ଉଠା କାମ କରୁଥିବେ ଆଉ।
ହଁ ସିଏ ଏମତି ବସା ଉଠା ଘରେ ବସିକି ଏମତି ଘରେ ଯାହା ଛୋଟ ମୋଟ କାମ।
ଭାଇ ଭଉଣୀମାନେ ପାଠ ପଢୁଛନ୍ତି?
ପାଠ ପଢୁଛନ୍ତି ସେମାନେ। ସେମାନେ ଛୋଟ ଅଛନ୍ତି ତ ଏବେ ପାଠ ପଢୁଛନ୍ତି ଆଉ। ସ୍କୁଲ ତ ଏବେ ଛୁଟି ଅଛି ରଜ ପାଇଁ ସ୍କୁଲ ଆଉ ଯାଉନାହାନ୍ତି। କେବଳ ଟ୍ୟୁସନ ଯାଉଚନ୍ତି ଆଉ।
ହଉ-ହଉ ରଖୁଛି।
ହଉ।